କୁହ କଣ ବସିଛି?
ଆଉ ଖାଇସାଇଲଣି।
ହୁଁ। ହୁଁ କଣ କୁହ ହୁଁ ଖାଇ ସାରିଲିଣି ତମେ?
ହାଲୋ କଣ ଖାଇଲ ହଁ ମୁଁ ଖାଇସାଇଲିଣି। ହଁ ମୁଁ କେବେଠୁ ଖାଇଲିଣି ଦି ଟା ବେଳଠୁ। ଆଜି ଆମର ପଖାଳ ଭାତ ଆଳୁ ଭତ୍ତା ଆମ୍ବ। ପଖାଳ ହେଇଥିଲା ଆଡ଼ୁ ଭର୍ତା ଆମ୍ବ।
ଓହୋ ବଢିଆ ଜିନିଷ ଆଉ। ମାଛ ଡାଲମା କାକୁଡ଼ି ସାଲାଡ ହଁ। ଆମର ଓ ହେଇଚି ଆମ୍ବ।
ତମ କଣ ବାଡିରେ ହେଇଛି ଆମ୍ବ?
ହଁ ଆମର ନାଇଁ ବାଡିରେ ହେଇଥିଲା।
ଯାଉନେହିଁ। ଆଉ? ସିଏଆରୁ ଦେ ଆଉ ଗଛ ମାନେ ପାଚିଲା ନା ହଁ ପାଚିଲା ତ ହେଇଥିବ।
ହଁ ପାଚିଲା ଅଛି। ଆଉ ତମ ଅ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଯେ ଗରମରେ ତ ଏ ଯେତେ ଗରମ ଯେତେ ହୋଉଛି ଦିହ ମାନେ ଝାଡା ବାନ୍ତି ଜର ଗରମ ରେ ଆଣି ଆସିକି ପାଣି ପିଏ ବୋହୁ ତୁ। ଥ ଥଣ୍ଡା ଟିକେ ଭାରି ଥିଲା।
ହଁ।
ହଁ ଆଉ‌?
ଆଉ ସେମିତି ଆଉ।
ହୁଁ ତମ ବାଡିରେ କି କି ଗଛ ଅଛି?
ସବୁ ପ୍ରକାର ଗଛ ହେଲା। ଆମ୍ବ ଆମ୍ବ ଅଛି ଆଉ ପିଜୁଳି ଅଛି ଆଉ ଆଉ। ଆଉ ଖଜୁରୀ ଗଛ ଅଛି ସବୁ ଗଛ ଅଛି।
ଓ ହୋ
ତମର ତମ ବାଡିରେ ଅଛି।
ପଣସ ଗଛ ନାଇଁ। ହଁ ଆମ ବାଡିରେ ଆମ୍ବ ଗଛ ପିଜୁଳି ଗଛ ନାଇ। ଆମ ବାଡିରେ ଆମ୍ବ ଗଛ ପିଜୁଳି ଗଛ। ଆଉ ସେଇ ଯୋଉ। ପାଇନ ଆପୁଲ କୁ କଣ କହନ୍ତି ସେ ତା ଗଛ ଅଛି।
ସପୁୁରୀ ସପୁରି।
ହଁ ସପୁରି ଗଛ ହଁ ସପୁରି ଗଛ ଅଛି।
ହ ଆଚ୍ଛା।
କୁଆଡେ ଯାଇଛୁ କି?
ନାଇଁ ବାହାରେ ଅଛି।
ଗାଡି ଆବାଜ ଆସୁଛି ତ ସେଥିପାଇଁ।
ଆମର କାରଣ ଆମର ଏଇଠି ପାଖରେ ମାର୍କେଟ ତ ଶୁଭୁଛି। ନାଇଁ ପାଖରେ ମାର୍
ଏତେ ପାଖରୁ ତୁ। ତମ ଘରବତୀ ଓହୋ। ସେଇଥିପାଇଁ ଆଉ ଏ ହଉଛି। ରାତିରେ ତ ଇଏ ହଉଥିବ ତମେ କେମିତି ଶୋଇଥିବ।
ସେମିତି ଆଡଜଷ୍ଟ କରି ଶଉଛୁ ଆଉ।
ରାତିରେ ତମେ କେମିତି ସୋଉଚ। ମୁଁ କହିଲି ରାତିରେ ତମେ କେମିତି ଶୋଉଚ। ଗାଡିର ଅବାଜ ହଉଛି ଇଏ ହଉଛି। ଅଭ୍ୟାସ ହେଇ ଯାଇଛିିଲ।
ହେଇଗଲାନି ଅଭ୍ୟାସ ହେଇଯାଇଛି।
ଆଉ।
ଆଉ ଏମତି ଆଉ ତମେ ସବୁଦିନ ମାର୍କେଟ ଯାଅ ବୁଲିବା ପାଇଁ।
ଅଭ୍ୟାସ ହେଇଯିବ।
ହଁ ମାନେ ଅଭ୍ୟାସ ହେଇଗଲାଣି ଯଉ ତାପରେ ବି ଗାଡି ଏବେ କମ ଯିବା। କରୁଛି ବେଶୀ ନୁହଁ ପାଖରେ ଅଛି କିନ୍ତୁ କମ ଯିବା ଆସିବା କରୁଛି।
ହଁ ହୁଁ ହ ଆଉ ବ। ଗୋଟେ ଜାଗା ରହିଲେ ଅଭ୍ୟାସ ହେଇଗଲେ ଆଉ ଗୋଟେ ଜାଗା ଗଲେ ମାନେ ଭଲ ଲାଗିବନି। ଗୋଟେ ଦି ଦିନ ତାପରେ ରହିଲା ମାନେ ଟିକେ ଭଲ ଲାଗିବ।
ହଁ ସେଇ ଜାଗାରେ ଅଭ୍ୟାସ ହେଇଯାଏ ନା ସେଇ ମାନେ ପରିବେଶ ସହିତ ଚଳିବାକୁ। ଭଲ ଲାଗେ ଆଉ ଗୋଟେ ଜାଗା ଗଲେ ସେ ଜାଗା ଟା ଭଲ ଲାଗେ ନି।
ହଁ ନା ଟିକେ ମାନେ ଗୋଟେ ଦି ଦିନ ଟିକେ ଇଏ ଲାଗିବ ତାପରେ ରହିଲେ ଭଲ ଲାଗିବ।
ହଁ ଭଲ ତ ଲାଗିବନି କିନ୍ତୁ ଏମାନେ ଚାରି ପାଞ୍ଚ ଦିନ ଟିକେ ମାନେ ଭଲ ଲାଗିବନି ସେଇ ଜିନିଷ ଟା ହଁ।
ହଁ ସେଇ ଜିନିଷ ଗୋଟା ମନେ ପଡିବ। ଆମେ ଏଠି ଥିଲୁ ଏମିତି କରିଥିଲୁ ସେଠି ଥିଲୁ ଏମିତି କରିଥିଲୁ।
ହୁଁ। ହଁ କିନ୍ତୁ ଆମେ ଯଦି ମୁଁ ଏବେ ବାହା ହେଇଯାଇଛି ଆମ ଘର କଥା ମନେ ପଡୁଛି ଏବେ ଟିକେ ଆଡଜଷ୍ଟ ହେଇଗଲେଣି କିନ୍ତୁ ଘର କଥା ନିହାତି ଭାବରେ ମନେ ପଡିବ।
ଆ ଯେ ସବୁ ଝିଅଙ୍କର ସେଇଆ। ସବୁ ଝିଅଙ୍କର ସେଇଆ ହଉଛି।
ସେଇଟା ଠିକ କଥା ସବୁ ଝିଅ ବି ସେମିତି ଚାହାନ୍ତି। ତାଙ୍କ ଘରେ ରହିବା ପାଇଁ କିନ୍ତୁ ସବୁବେଳେ ସହଜ ନୁହଁ ନା ରହିବା ପାଇଁ।
ନା। ଝିଅମାନେ ଘରେ ରହିପାରିବେନି ତାଙ୍କରା ଦିଇଟା ଘର ରହିବା ଦରକାର। ଗୋଟେ ନୁହେଁ।
ହଁ। କିନ୍ତୁ ସେ କାହାର ହେଇନଥାନ୍ତି ନା ଘରର ନା ସେ ଘରର। ଝିଅମାନେ ସବୁଠି ନିଜର ସବୁଠି ବି ପର। ଆଉ କଣ କୁହ ଆଉ ମାନେ କେମିତି କଣ?
ହଁ।
ଆମେ କଣ ପଢିବାକୁ ଭଲ ଲାଗେ କଣ ଖାଇବାକୁ ଭଲ ଲାଗେ। ହୁ ତମେ କଣ ମାନେ ତମର ହବି କଣ ଗଛ ଲଗେଇବା ନା। ଓହୋ ଗଛ ଲଗେଇବା ପାଇଁ
ମତେ ଗଛ ଲାଗିବ ହ ଭଲ ଲାଗେ।
ଆଉ କଣ କରିବା ଭଲ ଲାଗେ।
ଏ କଣ?
ମୁଁ କହିଲି ଗଛ ଲଗେଇବାକୁ ଗଲେ।
ହଁ ଗଛ ଲଗେଇବାକୁ ଭଲ ଲାଗେ।
କଣ କ ଖାଲି ଟାଇମ ରେ ମାନେ ଫାଙ୍କା ଟାଇମରେ କରିବାକୁ ବସ ମାନେ କଣ କରିବାକୁ ଭଲ ଲାଗେ। ଏମେ କେତେବେଳେ ଫ୍ରି ଅଛ କଣ କରିବୁ।
େ ବସିକି କଥାବାର୍ତ୍ତା ସାଙ୍ଗସାଥି କଥାବାର୍ତ୍ତା ହେଲେ ଭଲ ଲାଗେ।
ହଁ ହୁଁ ମୁଁ ବେଶୀ କେ ଟାଇମ ହେଲେ ପାଠ ପଢେ।
ଏକା ବସିଲି ହେଇଯାଏ।
ହଁ।
ନା ସକାଳୁ ଉଠିଲେ ରୋଷେଇବାସ କଲେ ଖାଇ କଣ?
ମୁଁ କହିଲି ସବୁ ଭାଇ ଭଉଣୀ ମାନଙ୍କ ସହିତ ମିଶିକି ଖାଇବା ପିଇବା ବସ
ଆମେ ଭଉଣୀ ଚାରି ଜଣ ଭାଇ ନାଇଁ।
ଆଚ୍ଛା ହଁ ନାଇଁ ନାଇଁ ସବୁ ମାନେ ସମସ୍ତଙ୍କ ଘରେ। ସମସ୍ତଙ୍କ ଘରେ।
ବସିକି ମଜାମସ୍ତି କଲେ ଖାଇଲେ ଭାଇ ଭଉଣୀଙ୍କ ସହିତ ମଜା।
ସେଇଟା ଭଲ ଲାଗେ ଫାଙ୍କା ଟାଇମ ରେ ନହେଲେ ନିଜ ପାଇଁ କିଛି ତମେ ବାହାର କରିକି ପାଠ ପଢିବା ହେଲା ଅନ୍ୟ କଣ ହେଲା ଏମିତି କରୁ ଆଉ।
ହୁଁ ଏବେ ତ ଅା ହୁ ହୁଁ। ଛୁ ଗା ଛୁଟିରେ କିଛି କରିବାକୁ ଭଲ ଲାଗେନି ଖାଲି ଘରେ ମାନେ ଘରେ ରହିଲେ ଭଲ ଲାଗେନା। ଯଦି ଯିବା ଆସିବା କରିଥିବେ ଅଫିସି ଯିବେ ଛୁଟି ରହିଲେ ଘରେ ବସି ବାକୁ ଭଲ ଲାଗେନା।
ହୁଁ ଛୁଟିରେ କୁଆଡ଼େ ବାହାରକୁ ବୁଲିବା ପାଇଁ ଗଲେ
ସେ ସେଠିକି ଗଲେ କହିବ ଘରେ ଆମେ ଥିଲୁ ବହୁତ ମାନେ ଭଲରେ ଥିଲୁ। ତାପରେ ସରିଗଲା ଆମେ କହିଲୁ ଆମେ କହିବୁ ସେଟା ଭଲ ଥିଲା ଘରେ ରହି ରହିକି ବୋର ଲାଗୁଛି ଏମିତି ହୋଉଚି ଆମର। ସମସ୍ତଙ୍କ
ହଁ। ସମସ୍ତେ ସେମିତି ଭାବନ୍ତି ଏଠିକି ଯୋଉଠିକି ଗଲେ ସେଠି ଭଲ ଲାଗିବନି କିନ୍ତୁ ଘରେ ରହିଲେ ଭଲ ଲାଗିବ। କି ଘରେ କାହିଁକି ଛାଡ଼ିକି ଆସୁଥିଲି ଯୁଆଡ଼େ ଗଲେ ବାହାରକୁ ବୁଲିଆ ଗଲେ ଏମତି ଲାଗେ କାହିଁକି ଘରୁ ଛାଡ଼ି ପଳେଇଆଥିଲି ଘର ଭଳିଆ ଜାଗା ନାହିଁ ଯୋଉଠି ଆରାମସେ ଖାଇ ପିଇ ଶୋଇପାରିବ।
ହଁ। ଆଉ
ଆଉ କଣ କୁହ। ଆଉ ମାନେ ମାନେ ଭବିଷ୍ୟତରେ କଣ ହବାକୁ ଚାହୁଁଛନ୍ତି?
ଭବିଷ୍ୟତରେ ଯାହା ହବ ଦେଖିବା।
ତାଲେ କିଛି ଗୋଟେ ଲକ୍ଷ୍ୟ କଣ କରିବା କଣ ନାଇଁ?
ଯାହା ହ ଆ ମାନେ ଯାହା ଇଏରେ ଥିବ ଆସ୍ ହବ।
ହୁଁ ହୁଁ ମାନେ ପଢ଼ାପଢ଼ି କରୁଚ ମାନେ ଭଲ। ହଁ ମାନେ କେମିତି ଗୋଟେ ଭଲ ଚାକିରି ମିଳୁ।
କିରି ଆସିଲେ ଚାକିରି କରିବୁ।
ହଁ ସେଇଟା ଗୋଟେ ଇଏ ମାନେ ପାଠ ପଢ଼ା ପ୍ରତି ରା ଦାୟିତ୍ୱବାନ ହେଇଯାଅ ପୁରା ସମ ସମୟ କୁ ସଦୁପଯୋଗ କର ଯେତେବେଳେ ଯାହା ଇଏ ହୋଉଚି ପାଠ ପଢ଼। ବୋହୁତ ଜ୍ଞାନ ମିଳିବ।
ହଁ ସେ କଥା ତ ଠିକ ଅଛି ହଁ।
ସମୟ ସବୁଠୁ ଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟକୁ ଯିଏ ସଦୁପଯୋଗ କଲା ତାର ସମୟ ତାକୁ ଠିକ ବାଟରେ ନେଇ
ହଁ।
ନାଁ କି?
ହଁ ହଁ।
ଆଉ କଣ କୁହ।
ହଁ।
ଏବେ ପୁରା ଆଁ ଏବେ ପୁରା ମାର୍କେଟରେ ପରା ଖାଲି ରଜ ପାଇଁ ପୁରା କିଣା କିଣି ଫଳ ଦୋକାନରେ ପୁରା ଭିଡ଼ ପୁରା ଡ୍ରେସ ଦୋକାନରେ ଭିଡ଼ ସବୁଆଡ଼େ ଏବେ ମୁଁ ଯାଇଥିଲି କାଲି କି ପହର ଦିନ ଯାଇଥିଲି ପୁରା ପ୍ରବଳ ଭିଡ଼ ମାନେ ଫଳ ଦୋକାନେ ଅଧିକ ଭିଡ଼।
ଅ କିଛି ପର୍ବପର୍ବାଣି ଆସ୍ ଥିଲେ ସବୁ ମାନେ ସବୁ ଜାଗାରେ ଭିଡ ଯେତେ ପରରିମା ବା ପରିବା ମାର୍କେଟ୍ କି ଫଡ଼ ମ ମାର୍କେଟ କି ସପିଂ ମଲ ସବୁଥିରେ ପୁରା ଫୁଲ।
ଫୁଲ ସବୁ ସବୁଥିରେ ଫୁଲ ଲୋକମାନେ ଖାଲି କିଣାକିଣି କରିବାକୁ ହଁ। ସବୁ ପସନ୍ଦ କରୁଛନ୍ତି କିଣିବା ପାଇଁ ହଁ କିନ୍ତୁ ପର୍ବପରବାଣି ପଇଲେ ଭିଡ ଆସିଯିବ।
ହୁଁ ସେଇଟା ଟିକେ ମାନେ ମଜା।